ହଁ।
ହ୍ୟାଲୋ, ହଁ ସାଙ୍ଗ କଁ କରୁଛ?
ଏଇ ବସିଚି ଆଉ ତମେ କଣ କରୁଚ?
ମୁଁ ବି ବସିଚି।
ଆଉ ହଁ ହଁ ତମେ ଖାଇ ସାରିଲଣି?
ହଁ ମୁଁ ଖାଇ ସାରିଲିିଣି।
କଣ ଖାଇଲ?
ମୁଁ ଭାତ ପୋଟଳ ଆଳୁ ତରକାରୀ ଆମ୍ବ ବଡ଼ିଚୁରା ପାମ୍ପଡ଼, ତମେ କଣ ଖାଇଲ?
ମୁଁ ଭାତ ଡାଲ୍ମା ଭଜା ଆଉ ପାମ୍ପଡ଼୍।
ମାଡ ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ତମ ଦେହ କେମ୍ତି ଅଛି।
ହଁ ମୋ ଦେହ ବି ଭଲ ଅଛି ଆଉ ଘରେ ସମସ୍ତେ କେମ୍ତି ଅଛନ୍ତି।
ହଁ ଭଲ ଅଛନ୍ତି ଘରେ ସବୁ ସମସ୍ତେ। ଆଉ ତମେ କେମ୍ତି ଅଛ ତମ ଘରେ କେମ୍ତି ଅଛନ୍ତି ସବୁ।
ମୁଁ ଭଲ ଅଛି ଆମ ଘରେ ବି ସମସ୍ତେ ଭଲ ଅଛନ୍ତି। ଆଉ ତମ ସେପଟେ ବର୍ଷା ହଉଚି।
ନାଇଁ ବର୍ଷା ହଉନି ଉଠେଇଚି ବର୍ଷା।
ଆଚ୍ଛା ଆଚ୍ଛା ଆଉ ଆଜି ଦିନ କେମ୍ତି କଟିଲା ତମର।
ହଁ ଭଲ ଥିଲା ଦିନ ଆଜି।
ଆଚ୍ଛା ଆଚ୍ଛା ତାହେଲେ ଆଜି ଆମେ ସମୟ ପରିଚାଳନା ବିଷୟରେ ଆଲୋଚନା କରିବା।
ହଁ ନିହାତି ସମୟ ହଉଚି ମଣିଷ୍ ଷର ଜୀବନର ସବୁଠାରୁ ଗୋଟେ ମୂଲ୍ୟବାନ ସମ୍ପଦ ନା।
ଠିକ୍ କହିଲ ସାଙ୍ଗ। ଟଙ୍କା ହ ଟଙ୍କା ହରାଇଲେ ପୁଣି ମିଳିପାରେ କିନ୍ତୁ ସମୟ ଥରେ ଚାଲିଗଲେ। ହଉ କେବେ ଫେରେ ନା।
ସେଥିପାଇଁ ତ ସମୟର ଠିକ୍ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ସେ ସେଥିପାଇଁ ଆମେ ଆମ ସମୟର ସଦ୍ପୁଯୋଗ କରିବା।
ଠିକ୍ କଥା ତୁମ ଠିକ୍ କଥା ତୁମ ମତରେ ସମୟ ପରିଚାଳନା କଣ।
ସମୟ ପରିଚାଳନା ହଉଚି ଗୋଟେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ସମୟ କୁ ଯୋଜନା ବଦ୍ଧ ଭାବରେ ବ୍ୟବହାର କରିବା ଯେ ଯୋଜନା କରିକି କିପରି ସମୟକୁ ପରିଚାଳନା କରିବା।
ଆଚ୍ଛା ଛାତ୍ରିଙ୍କ ପାଇଁ ଏହା କଣ କାହିଁକି ଜରୁରୀ।
କାରଣ ସେମାନଙ୍କୁ ପଢ଼ା ପ୍ରୋଜେକ୍ଟ୍। ପରୀକ୍ଷା ପ୍ରସ୍ତୁତି ଅନ୍ୟ କାର୍ଯ୍ୟ ମଧ୍ୟ ସନ୍ତୁଳନ ର କାର୍ଯ୍ୟରେ ମଧ୍ୟ ସନ୍ତୁଳନ ରକ୍ଷା କରିବାକୁ ପଡେ ନ ତ ସେଥିପାଇଁ ତାଙ୍କ ବାଇଁ ଜରୁରୁୀ।
ଠିକ୍ କଥା କହିଲ। ମୁଁ ଦେଖୁଚି ଅନେକ୍ ଛାତ୍ର ସମୟ ନଷ୍ଟ କରି ପରୀକ୍ଷା ବେଳେ ଚାପରେ ପଡନ୍ତି।
ହଁ ଯେମ୍ତି ହଁ ଠିକ୍ କଥା ଯଦି ପ୍ରତିଦିନ ଅଳ୍ପ ଅଳ୍ପ ପଢନ୍ତେ ତାହେଲେ ତେବେ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ଚାପ ବି କମ୍ ହୁଅନ୍ତା। ଠିକ୍ କଥା। ସମୟ ପରିଚାଳନା ପାଇଁ କେଉଁ ଉପାୟ ଅବଲମ୍ବନ କରିହବ। ପ୍ରଥମେ ଏକ ଦୈନିକ ସାରଣୀ। ବା ଟାଇମ୍ ଟେବୁଲ୍ ପ୍ରସ୍ତୁତ କରିବା ଉଚିତ୍। ଠିକ୍ କହିଲ ସାଙ୍ଗ ଏହା ଦ୍ଵାରା ପ୍ରତ୍ୟେକ କାମ ପାଇଁ କିଛି ସମୟ ମିଳିଥାଏ ନା। ଠିକ୍ କଥା। ଏହା ସହ ସମ୍ପୂର୍ଣ୍ଣ ଗୋ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ୍ଣ କରିବା। ଉଚିତ୍।
ହି
ଆଜି କାଲି ସୋସିଆଲ୍ ମିଡିଆ ସମୟ ନଷ୍ଟ କରିବାର ଏକ ବଡ କାରଣ। ହଁ ଠିକ୍ କଥା ଅନେକ ଲୋକ କିଛି ମିନିଟ୍ ପାଇଁ ମୋବାଇଲ୍ ଖୋଲି ଘଣ୍ଟା ଘଣ୍ଟା ସମୟ ବି ତେଇ ଦଉଚନ୍ତି।
ହଁ ତେଣୁ ମୋବାଇଲ୍ ସୋସିଆଲ୍ ମିଡିଆର ବ୍ୟବହାର ସୀମିତା ଅଛି।
ଅଛି। ନିଶ୍ଚୟ ଏହା ସହ ବିଶ୍ରାମ ଓ ମନୋରଞ୍ଜନ ପାଇଁ ମଧ୍ୟ କିଛି ସମୟ ବ୍ୟବହାର କରିବା ବାହାର କରିବା ଦରକାର।
ହଁ ସାଙ୍ଗ ଠିକ କହିଲ। ସମୟ ପରିଚାଳନ ଦ୍ୱାରା ଆମେ ଅଧିକ କାର୍ଯ୍ୟକ୍ଷମ କରିପାରିବା।
ହଁ ଆଉ ଆମର ଆତ୍ମବିଶ୍ଵାସ ବି ବଢିଥାଏ।
ହଁ ମୋ ମତରେ ସଫଳ ବ୍ୟକ୍ତି ମାନଙ୍କୁ ସଫଳତା ଏକ ବଡ ରହସ୍ୟ ହଉଚି ଚି ସମୟର ସଠିକ ବ୍ୟବହାର।
ଠିକ କଥା ସମୟ କୁ ସମ୍ମାନ କଲେ ସମୟ ମଧ୍ୟ ଆମକୁ ସଫଳତା ଦେଇଥାଏ। ଠିକ କହିଲ ସାଙ୍ଗ କାରଣ ଯଦି ଆମେ ସମୟକୁ ସଦୁପଯୋଗ କରିବା। ତାହେଲେ ଆମେ ସଠିକ ବାଟ ପାଇପାରିବାନି। ହଁ ଏମିତି ପ୍ରତ୍ୟେକ ଛାତ ତ୍ରଛାତ୍ରୀଙ୍କୁ ଏଇଭଳିଆ ଅଭ୍ୟାସ କରିବା ଦରକାର।
ଠିକ କହିଲ ସାଙ୍ଗ ଆଛା ତମେ କହିଲ ତମେ ସକାଳୁ ଉଠି ପ୍ରଥମେ କଣ କରୁଚ?
ମୁଁ ସକାଳୁ ଉଠିକି ନିଜ ନିତ୍ୟକ୍ରମ କରେ ତାପରେ ହଉଚି ଘର ଝାଡୁ ମାରେ। ହଉ ତାପରେ ଗାଧେଇ ପାଧେଇ ଠାକ କୁର ପୂଜା କରେ ତାପରେ ଖାଇବା ଫାଇବା ବନାଏ ଆଉ ବହୁତ୍ ଭଲ। ତମେ କଣ କର ସକାଳୁ? ମୁଁ ତ ସକାଳୁ ଜଲଦି ଉଠି ଯା
ମୁଁ ଟିକେ ଜଲଦି ତାପରେ କଣ କରେ ନା ମୁଁ ଏକ୍ସରସାଇଜ କରେ। ଅଧଘଣ୍ଟେ ନିହାତି ମୁଁ ଏକ୍ସରସାଇଜ କରେ। ଏକ୍ସରସାଇଜ କରିକି ତାପରେ ଗୋଟେ ଗ୍ଲାସ ପାଣି ପିଏ ପାଣି ପିଇ ସାରିଲା ପରେ ତାପରେ ସଖାଳର ଖାଇବା କେବେ ବି ଛାଡିବା କଥା ନୁହଁ ସଖାଳର ଖାଇବା ଯେମିତି ଥିଲେ ପେଟ ପୁରା ଖାଇବା ଦରକାର। ତ ମୁଁ ସଖାଳେ ଖାଇବା ପେଟ ପୁରା ଖାଏ। ଖାଇ ସାରିଲା ପରେ ତାପରେ କଣ କରେ ନା ନିଜର ପାଠ ପଢେ। ପାଠ ପଢି ସାରିକି ତାପରେ ମୁଁ ଗାଧେଇ ପଡେ ଗାଧେଇ ପଡିକି ଠାକୁର ପୂଜା କରି ତାପରେ ମୁଁ ମୋର କାମ କଲେଜ ଯେ ଛୁଟି ଥାଏ ମୁଁ ଘରେ ରୁହେ ଆଜି ତ ମୋର କଲେଜ ଛୁଟି ଅଛି। ତ ଯେତେବେଳେ କଲେଜ ଥାଏ ମୁଁ କଲେଜ ପଳାଏ କଲେଜରୁ ଆସିକି ପୁଣି ମୋର କାମ ଆରମ୍ଭ କରେ।
ବହୁତ ଭଲ କଥା।
ଆଉ ତମର ରଜ କେମିତି କଟିଲା?
ହଁ ଭଲରେ କଟିଲା ଆଉ।
ଆଉ ରଜରେ ଶାଢ଼ୀ କରିଥିଲ ନା ଡ୍ରେସ୍ କରିଥିଲ।
ଶାଢ଼ୀ, ‌ଡ୍ରେସ ଦିଇଟା ଯାକ।
ଭଲ ହେଲା ଆଉ। ରଜରେ ପିଠା ଖାଇଛ?
ହଁ ଆଉ ତମେ ରଜରେ କଣ କରିଥିଲ?
ମୁଁ ତ ଏଥର କୋଉଠି ବୁଲିବାକୁ ଯାଇପାରିଲିନି। ତ ଘରେ ହିଁ ମୋ ରଜ ବିତିଗଲା ତିନି ଦିନ ମୁଁ ଘରେ ରହିକି ହିଁ ବିତେଇ ଦେଲି। ଭାବିଥିଲି ସେକେଣ୍ଡ ରଜ ଦିନ ରଜରେ ଦୋଳି ଖେଳିଥାନ୍ତି ବୁଲିଥାନ୍ତି। କିନ୍ତୁ ଦେଖିଲାରୁ କିଛି ହେଇପାରିଲାନି।
ଆଚ୍ଛା ବର୍ଷା ହଉଥିଲା ରଜରେ?
ହଁ ସେକେଣ୍ଡ ରଜ ରେ ତ ବହୁତ ଜୋରେ ବର୍ଷା ହେଇଥିଲା। ଆମେ ମାନେ କିଛି ବି କୁଆଡ଼େ ବୁଲିବା ପାଇଁ କି ଯାଇପାରିଲୁନି।
ଆଚ୍ଛା।
ତମେ ବୁଲିଛ ରଜରେ?
ହଁ, ଫାର୍ଷ୍ଟ ରଜରେ ତ ଗାଁ ରେ ଥିଲି ଘରେ ଥିଲି। ତ ଯାହା ସଜବାଜ ହେଇକି ଫଟୋ ଉଠେଇକି ଘର ଯୋଉ ମା'ଙ୍କ ହାତ ତିଆରି ଖାଇବା। ଖାଇକି ଫିଠା ଭିଠା ଖାଇକି ସେକେଣ୍ଡ ରଜ କୁ ଭୁବନେଶ୍ବର ପଳେଇ ଆସିଲି ତ ଭୁବନେଶ୍ଵର ରେ ବୁଲିବା ପାଇଁ ବହୁତ ଜାଗା ଅଛି ନା।
ଆନା ଯାହା ହଉ ତମେ ସବୁଆଡ଼େ ବୁଲିପାରିଲ କିନ୍ତୁ ଆମକୁ ସେ ସୁଯୋଗ ମିଳିଲାନି ଆମେ
ଆଛା।
ଆଉ ତମ
ଆଉ ତମକୁ ପିଠା ଖାଇବା ପାଇଁ ଭଲ ଲାଗେ ହଁ ବହୁତ ଭଲ ଲାଗେ। କୋଉ ପିଠା ଭଲ ଲାଗେ ଖାଇବା ପାଇଁ? ପୋଡ଼ପିଠା ରଜ ସ୍ପେଶାଲ ପୋଡ଼ପିଠାଟା ଖାଇବା ପାଇଁ ବହୁତ ଭଲ ଲାଗେ।
ହାଲୋ।
ହ୍ୟାଲୋ ମୁଁ କହିଲି ରଜ ସ୍ପେସିଆଲ୍
ମୁଁ କହିଲି ଆମର ତ କିଛି ସେ କାରଣ ଆମର ତ ପିଠା ତ ହୋଉଛି ମୁଁ ଖାଇପାରିଲିନି ପିଠା। କିନ୍ତୁ ଆମ ଘର ପାଖରେ ଗୋଟେ ଆଣ୍ଟି ଅଛନ୍ତି ନା ସେ ଡାକିକି ମତେ ଦେଇଥିଲେ ମୁଁ ଖାଇଥିଲି ତାଙ୍କଠୁ।
ଆଛା ଘରେ ବନା ହେଇ ନ ଥିଲା କି?
ନାଇଁ ନାଇଁ ସେ ଗୋଟେ ଆମ ଭାଇଙ୍କର ବର୍ଷିକିଆ ଯାଇ ନଥିଲା ତ ତ ସେଥିପାଇଁ ଆମର ଘରେ ପିଠା ପଣା ବର୍ଷ ସେ ହବନି ଆମ ଓଡିଆ ପରମ୍ପରାରେ ତ ଅଛି ନା ଯେ ଯାଏଁ ବର୍ଷେ ଯାଇନି ସେ ଯାଏଁ ଆମରି କିଛି ବି ତା ପଣ ହେଇପାରିବନି ତ ସେଇଥିପାଇଁ ପିଠା ହେଇନଥିଲା।
ଆଛା।
ଆଉ ରଜପାନ ଖାଇଥିଲ କି ନାଇଁ?
ହଁ ହଁ ସେଇଟା ରଜରେ ଖିଆ ହେବନି ନା ରଜ ପାନ।
ହଁ ଠିକ କଥା କହିଲ।
ଆଉ ତମେ ଖାଇଥିଲ ନା?
ହଁ ହଁ ଆମର ଯେହେତୁ ଦୋକାନ ଅଛି ତ ମୁଁ ରଜପାନ ତିନି ଦିନ ଯାକ ବହୁତ ରଜପାନ ଖାଇଛି ଖାଇ ଖାଇ ମୋ ପାଟି ବି ଖାଇଗଲା।
ଆ ହ୍ନା ହା। ବିନା ବିନା ଚୂନ ପକେଇ କି ଖାଇଥାନ୍ତୁ।
ନାଇଁ ନାଇଁ ସେ କଣ ନା ମିଠା ପାନ ଗୋଟେ ଥାଏ ନା ଆଉ ଗୋଟେ ନର୍ମାଲ ପାନ ଥାଏ ମିଠା ପାନ ଖାଇଲେ ପାଟି ଖାଇବନି ରଜ ପାନ ସାଙ୍ଗେରେ କିନ୍ତୁ ମୁଁ ନର୍ମାଲ ପାନ ଟା ଯୋଉ ଖାଇଦେଲି ନା ମୋ ପାଟି ଖାଇଗଲା ଦି ଦିନ ମୁଁ ଭାତ ଖାଇ ପାରିଲିନି।
ଓହୋ ଏବେ ଭଲ ଅଛି ତ
ହଁ ହଁ ଏବେ ମୁଁ ଠିକ୍ ହେଇଗଲିଣି। କିନ୍ତୁ ଗୋଟେ ପ୍ରକାର ଆଉ କଣ ସେ ସୁଯୋଗ ମିଳିଥାନ୍ତା। ଆଉ ରଜପାନ କଣ ମିଳିଥାନ୍ତା। ପୁଣି ଅନେଇବାକୁ ପଡିବ ଆର ବର୍ଷକୁ। ତ କାରଣ ସେଇ ପାନ ଟା ସେଇଦିନ ହିଁ ଭଲ ଲାଗେ। ଆଉ ବାକି ଦିନ କରିକି ଖାଇଲେ କେବେ ଭଲ ଲାଗେନି ନୁହ
ଠିକ କଥା ଆଉ ତାପରେ ତ ଖାଇବା କୁ ହିଁ ଇଛା ହୁଏନି।
ସେ ଦୌଡିବ ସେ ତିନି ଦିନ ସୁଯୋଗ ମିଳିଥାଏ ପାନ ଖାଇବା ପାଇଁ ଆମ ମାନଙ୍କୁ ନା। ପରମ୍ପରା ନାଁ ରେ
ଠିକ କଥା କହିଲ ହଁ ଆଉ ରଜରେ ହଉଚି ଶାଢୀ ପିନ୍ଧିଚ ନା ତମେ
ହଁ ଶାଢ଼ୀ ପିନ୍ଧିଥିଲି ଡ୍ରେସ୍ ବି ପିନ୍ଧିଥିଲି।
ହଁ ଭଲ ଆଉ ଏ ଏବେ ତ ପୁରା ସମ୍ବଲପୁରୀ ଡ୍ରେସ ଟା ଟ୍ରେଣ୍ଡ ଚାଲିଛି। ଯୋଉଠି ଦେଖିବ ସମ୍ବଲପୁରୀ ଡ୍ରେସ ତମେ କୋଉ ଡ୍ରେସ କରିଥିଲ?
ଏ ନର୍ମାଲ ସେ ଯୋଉ ସେଲି ସିଲ୍କ ର ଅର୍ଗେଞ୍ଜା ଚୁନି ଆଉ ସିଲ୍କ ର ଯୋଉଟା ଆସୁନି ନା ସେଇଟା ହି କରିଥିଲି ଆଉ ଶାଢୀ ବନେଇଥିଲି ଗୋଟେ ଆଉ।
ହାଲୋ ତମେ ଏନା କଣ କହୁଚ?
ହୁଁ। ଏକ୍ଜାମ ପାଇଁ ପ୍ରିପାରେସନ ଚାଲିଚି ଆଉ। କମ୍ପିଟେଟିଭ୍।
ଭଲ ଆଉ। ଆରଥର ରଜରେ ମତେ ଡାକିବୁ କି ନାଇଁ? ପିଠା ଖାଇବା ପାଇଁ ମତେ କୋଉ ପିଠା କରିକି ଦବ?
କଣ କୋଉ ପିଠା ଖାଇବ କୁହ।
ମୋର ଖାଇବାରେ ସେମିତି କିଛି ଅ ମାନେ କମ୍ପ୍ଲେନ ନାହିଁ। କଉଥିରେ ଆପତ୍ତି ନାହିଁ ଯାହା ଦେଲେ ଖାଇବାର ସେ ଖାଇବା ହିଁ ଦରକାର।
ଆଛ ହୋଉ ଭଲ କଥା ମତେ ବି ଏତେ କିଛି ବନେଇ ଆସିନି ଏତେ କିଛି ମତେ ବି ବନେଇ ଆସେନି ଯାହା ଘରେ ବନେଇଥିବେ ଦେବି ଖାଇବା ପାଇଁ ଆଉ।
ତମକୁ ପିଠା ଆସିନି?
ନାଇଁ ଖାଲି ନର୍ମାଲ ଚକୁଳି କରି ଆସେ ନହେଲେ ଆଉ କିଛି କ
ଠିକ ଅଛି ତମ ହାତରେ ଚକୁଳି ବେନେଇକି ଦବ ମୁଁ ଚକୁଳି ଖାଇକି ଆସି ବି ଆଉ।
ହଁ ହଁ ଠିକଅଛି।
ଦବ କି ନାଇଁ?
ଆସିବ ହଁ ନିହାତି ସେଇଟାକୁ କହିବା ପାଇଁ ଅଛି ନା।
ଯା ହଉ ତମସ ହ କଥା ହେଇକି ଆଜି ବହୁତ ଭଲ ଲାଗିଲା। ତମକୁ କେମିତି ଲାଗିଲା?
ନିହାତି ଭଲ ଲାଗିଲା।
ହଉ ତାହେଲେ ଠିକ ଅଛି ମୁଁ ରହୁଚି ପରେ କଥା ହବା। ଠିକ ଅଛି?
ହଉ ହଉ।
ଟା ଟା।